ହାଲୋ।
ଆ ମ୍ୟାଡାମ ଆପଣଙ୍କୁ ମୁଁ ଭଏ ଶୁଭା ଯାଉଛି।
ହଁ ହଁ ଶୁଭା ଯାଉଛି କୁହନ୍ତୁ।
ଆପଣ ଏବେ କଣ କରୁଛନ୍ତି?
ନା ମୁଁ ଏମିତି ବସିଚି ଆଉ। ଏଇ ଟାଇମ ଟା ହିଁ ମାନେ ଟାଇମ ପାସ୍ ର ମାନେ ଯୋଉ କୁହନ୍ତି ଟାଇ ପାସ୍। ପୁଣି ପାଞ୍ଚଟା। ଚାରିଟା ସାଢ଼େ ଚାରିଟାରୁ ଭୋଳି ଉଠିବ ସେଇ କାମ ପୁଣି ରୋଷେଇ ପୁଣି ସମସ୍ତଙ୍କୁ ଖାଇବାକୁ ଦେଏ। ହୁଆ ନିଜେ। ଖାଆ ନିଜେ ଶୋ ନିଜର କାମ କର ସମସ୍ତଙ୍କର କାମ କର ଏମିତିଆ।
ଆଜ୍ଞା ଆପଣ ବେଶୀ ଅ ଯୋଉ ଫୋନ ୟୁଜ କରନ୍ତ ସୋସିଆଲ ମିଡିଆ ହରିକା।
ଆଜ୍ଞା।
ଆପଣ ବେଶି ଫୋନ ୟୁଜ୍ କରନ୍ତି ଏମିତି ଫୋନ ରେ ଭିଡିଓ ହେ ଏକାକି ଏମିତି କିଛି।
ନା ମୁଁ ବେଶୀ କରେନି। ସେମିତି କେତେବେଳେ କେମିତି ବସିଥିଲେ ଯେମତି ଗୋଟେ ଗୋଟେ ସେମିତି କରିଦେଇକି ଏ। ହ୍ୱାଟସପ ଟିକେ ଷ୍ଟାଟସ ଦେଇି ଫେସବୁକ୍ ରେ।
ଆଜ୍ଞା ଆଜିକାଲି ତ ଫୋନ ବାହାରିଲାଣି ଫୋନ ରେ ହିଁ ସବୁ କି ଛି ଆଉ ପିଲାଙ୍କୁ। ମାନେ ପିଲାମାନେ ପ୍ରାୟତ ବି କୋଚିଂ ଯାଉନାହାନ୍ତି ଫୋନରେ ଅନଲାଇନ କ୍ଲାସେସ୍ ହଉଛି। ଆଉ ଯେତିକି ବି ସବଜେକ୍ଟ ଦରକାର ଯୋଉ କ୍ଲାସ ରେ ବି ଦରକାର ୟୁଟ୍ୟୁବ ରେ ବି ସର୍ଚ୍ଚ। କିରେ ସବୁ ଦେଖି ଦଉଛନ୍ତି ସବୁ ତ ଅଛି ମେନ୍ ସବୁତ।
ନିଜେ ଗୋଟେ ସାର ଆଖରେ ଯେମିତି ସାମ୍ନାରେ ତମେ ଗୋଟେ ଜିନିଷ ଯେମିତି ବଢିବ ଜାଣିବ
ଆଜ୍ଞା ସେଇଟା ତ ଡାଉଟ କ୍ଲିଅର ପାଇଁ ଡାଉଟ କ୍ଲିଅର ପାଇଁ ତ ସାରଙ୍କ ଆଗରେ। କରିବା ସେଇଟା ବି ନିହାତି ଦରକାର ଆଉ ଯୋଉମାନେ ବି ଟିଉସନ କୋଚିଂ ହେରିକା ଯାଇ ପାରୁନାହାନ୍ତି ସେମାନେ ବି ଅନଲାଇନ ରେ ଆଉ ଯୋଉମାନଙ୍କର ଟିକେ ଇନକମ୍ କମ ସେମାନେ ବି ଅନଲାଇନ ରେ ବସ ଆସିକି ଆଜ୍ଞା
ସେ
କି ଦୂର ବାଟରେ କିଛି କୋଚିଂ ହେରିକା ଅଛି ତ ଯାଇ ପାରୁନାହାନ୍ତି ସେମାନଙ୍କ ପାଇଁ ବି ଫୋନ ରେ ୟୁଟ୍ୟୁବ ହେରିକା ଦେଖିକି କ୍ଲାସେସ୍ ବି ନେଇଯାଉଛନ୍ତି ଏପଟେ ପିଲା ସେ ସବୁ ବି କରୁଛନ୍ତି ଏଇଟା ତ ଅଛି ଉପକାର ଅଛି ଫୋନ ର ତଥାପି ପିଲା ତାର ମିସୟୁଜ ବି କରୁଛନ୍ତି ପାଠ ପଢିବା ବଦଳରେ ବି ଅଲଗା କିଛି ଦେଖୁଛନ୍ତି
ସେଥିଲାଗି ତ ଫୋନ ଯେତିକି ଭଲ ସେତିକି ଖରାପ ହେଇଗଲେଣିି। ହୁଁ ଛୁଆ ଆଗରୁ କିଛି ଜାଣିବେ ଏବେ କୋଉ ଜିନିଷ ମାନେ କୋଉ ଜିନିଷରେ କୋଉ ଛୁଆଙ୍କୁ ଆଉ କିଛି ପଚାରିବାକୁ ହିଁ ପଡେ
ଆଜ୍ଞା ସବୁ କିଛି ସେ କିଛି ଜଣେଇବା ବି ପଡିବନି ଫୋନ ହିଁ ସବୁ ପୁରା ଛୋଟ ଛୋଟ ରୁ ବଡ ସବୁ କିଛି ଜାଣୁଛନ୍ତି ଫୋନ ଅଛି ଭଲ କଥା ବି ଅଛି ଖରାପ କଥା ବି ଅଛି ସେଇ ପିଲା ପିଲାଙ୍କ ଇଚ୍ଛା ପିଲା ଚାହିଁଲେ ଭଲ କଥା ଶୁଣିକି ଜାଣିପାରିବେ
ଭଲ ହଁ ପିଲାଙ୍କ ଉପରେ ସେଇଟା ନିର୍ଭର କରେ ବାକି ଆଜିକାଲି ପିଲା ଆଉ କିଏ କୋଉଠି ଆଉ କେତେ ଭଲ ଦେଖ। ମାନେ ଭଲୁକୁ ଆଉ ଦେଖୁନାହାନ୍ତି
ଆଜ୍ଞା ଏଇ କୋଭିଡ ଯୋଉ ନାଇଁଟିନ ବାହାରିଲା ପିଲା ଆଗରୁ ସେତେ ଫୋନ ଦେଖୁନଥିଲେ ତାପରେ ଅନଲାଇନ କ୍ଲାସ ହେଲା ତ ପିଲା ବେଶୀ ଫୋନ ଧରିଲେ ଆଗରୁ ତ ପିଲା ପ୍ରାୟ ଟିଭି ହେରିକା ଦେଖ ଦେଖୁଥିଲେ ଘରେ ଖାଉଥିଲେ ଖେଳ କୁଦ କରୁଥିଲେ
ଆଗରୁ ଉ ତ ପିଲା ଯୋଉ ମୋବାଇଲ ଆମେ ଗୋଟେ ଜିନିଷ ମୋବାଇଲ କେବେବି ଜାଣିନଥିଲୁ ମୋବାଇଲରେ ପାଠ ପଢାଇ ଜି ଆଛ ବି ଆମେ କିଛି ଜାନିନଥିବୁ
ଆମେ ମୋବ୍ ମୁଁ କହିଲି ଆମର ସେ ଛୋଟ ମୋବାଇଲ ଘରେ ଥାଏ ଯିଏ ଫୋନ୍ କରିବ ଖାଲି ମା ବାପା କି ଘରର ଯିଏ ଟିକେ ବଡ଼ ଥିବେ ସିଏ କ ଥାଇ ହୁଁ
ଆଜ୍ଞା ସେତେବେଳେ ବି ଫୋନ ଏତେ ବି ଦରକାର ନଥିଲା ଆଜ୍ଞା- ଏବେ ତ ସେଇ କୋଭିଡ ନାଇଣ୍ଟିନ ବାହାରିଲା ଦିନଠୁ ହିଁ ପିଲା ଅନଲାଇନରେ କ୍ଲାସ କଲେ ତାପରେ ଫୋନ ଧରିଲେ କିଏ କ୍ଲାସ କରିବା ବଦଳରେ ବି ଗେମ୍ ଫେମ ଖେଳନ୍ତି- ପିଲାଙ୍କ ମନ ଆଉ ସେ ତାପରେ ଯାହା ଇଛା ହେଲା କ୍ଲାସ କରିବେ ନହେଲେ ନାହିଁ ଫୋନରେ ବସି ଗେମ୍ ହେରିକା କରିବେ
ଆମର ତ ଯେମିତି ଏ ଗୋଟେ ଏବେ ଜଣଙ୍କ ହାତରେ ଗୋଟେ ଗୋଟେ ମୋବାଇଲ ମାନେ ଘର ପିଛା ଜ ସମସ୍ତଙ୍କ ହାତ
ଆଜ୍ଞା ଯିଏ ଛୁଆ ଯେ ଛୋଟଟେ ବି ଜନ୍ମ ବି ହଉଛି ତାପରେ ସେ ଫୋନ ଫୋନ୍ କହିଲା ନା
ସେ ଫୋନ ନ ଦେଖିଲେ ଆମେ ଆମର ସେଇଟା ଭୁଲ ଆମେ ହିଁ ତାକୁ ମାନେ ଫୋନ ନ ଦେଖି କାଳେ ଛୁଆ ଖାଇଦବ କି କାଳେ କାନ୍ଦ ବନ୍ଦ କରିଦବ କି କି କାଳେ ଦୁଷ୍ଟ ହବନି କି ଆମେଁ ହିଁ ତାକୁ ମାନେ ସେ ଯୋଉ ଗୀତ ଗୀତ ସବୁ ବାଇ ଚଢେଇ ର ଇଏ ର ଜହ୍ନ ମାମୁ ଗୀତ ଲଗେଇ ଆମେ ହିଁ ମୋବାଇଲ ଅଭ୍ୟାସ ଆମେ ମା ମାନେ ହିଁ ବେଶୀ କରିଦଉଛୁ
ଆଜ୍ଞା ଫୋନରେ ବି ସେଇଆ ଅଛି ଆପ୍ ମା ମା ମା ମା ମା ବାପା ମାନଙ୍କ ଉପରେ ବି ନିର୍ଭର କରେ ତ ପିଲା ଆଉ କିଛି କାଳେ ଫୋନକୁ ଛାଡିକି ଆଉ କିଛିଥିରେ ବି କାଳେ ତା ମନ ଲାଗୁଚି କୋଉଥିରେ ଖୁସି ହେଇ ପାରୁଚି।
ଆମେ ଯେମିତି ମୋବାଇଲଟା ଧର ଧରେଇକିରି ଛୁଆଟା କାନ୍ଦ ବନ୍ଦ କଲା ଆଉ ଅଲଗା ଜିନିଷ ବି ଆମେ ଟ୍ରାଏ କଲେ ବି କାଇଁ ହବନି।
ଆଜ୍ଞା ଖେଳ ଅ ଖେଳ ତ କିଛି ଘରେ ସେମିତି ନିଜେ ଖେଳିକି କି ଛୁଆକୁ ଖେଳେଇକି କି କିଛି କି କୁଆଡେ ବୁଲେଇବାକୁ ନେଇକି ଏମିତି କରିକି ବି ହେଲେ ହବ। ତଥାପି ଆଜି ପ୍ରାୟତ ହଁ ପ୍ରାୟ ବି ଫୋନ୍ ଧରେଇ ଦୋଉଚନ୍ତି ଛୁଆଙ୍କୁ। ହଁ ଦେଖିକି ଖାଇଦେ ଖାଇଦେ ଖାଇଦବା ଦରକାରେ।
ଖାଇବାଟା ଦରକାର ବାକି ମୋବାଇଲ ଦେଖିବା ଖାଇବାଟା ହିଁ ଭଲ ନୁହଁ।
ଆଜ୍ଞା।
ଆଗରୁ ଘରେ ଗୋଟେ କୋଉଠି ଆମର ଗାଁରେ କୋଉଠି ଗୋଟେ ଦିଟା ଟି ବ ଆମ ଗାଁରେ ସ ଅଧା ଲୋକ ହିଁ ସାଇ ପଡିଶା ଆସି ଘର ଫୁଲ ହେଇଯାଇଥିବେ ଗୋଟେ ଟିଭି ପାଖରେ ପୁର ଚାଳିଶ ପଚାଶ ଲୋକ ବସୁଥିଲେ।
ଆଜ୍ଞା ମୋ ମମି ବି କୁହେ। ଅ ବ ତାଙ୍କ ମୋ ମମି ବି କୁହେ। ଏ ମାମୁଁ ଘରେ ବି ସେମିତି ଜଣଙ୍କ ଘରେ ଟିଭି ଥିବ ଯଦି ପୁରା ସମସ୍ତେ ପୁରା ଗୋଟେ ଦି ସାହି ଲୋକ ଆସିକି ଦେଖିବେ ଟିଭି କି ପୁରା ଦେଖିବେ। ହେଲେ ଏବେ ତ ସମ୍ବୁ ସବୁ ଘରେ ଘରେ
ଘରେ ଘରେ ଟିଭି ଜଣଙ୍କ ହାତରେ ଯେ ଘର ପିଛା ଜଣିକିଆ ମୋବାଇଲ ହାତରେ ଗୋଟେ ଦିଇଟା ଲେଖା।
ଆଜ୍ଞା ପୁରା ଫୋନ୍ ତ ଏମିତିରେ ବି ଫୋନ୍ କିଛି ନ ଫୋନ୍ ବି ଏମିତି ଅଛି। ଯେତେବେଳେ ଧର ଖାଇବାକୁ ବି ତ ରେଡ ଲାଇଟ୍ ହେଇଗଲା ଖାଇବାକୁ କିଛି କରିପାଇଲେନି କି କିଛି ହେଲାନି ତ ଅନଲାଇନରେ ମଗେଇଦିଅ ଖାଇବା ଖାଇଦବା ଆଉ ଜିଓ ମାର୍ଟ ହେରି କାରେ ବି ପୁ ଲୋକ ପରିବା କିଣିବାକୁ ବି ଆଉ ବାହାରକୁ ଯାଉନାହାନ୍ତି ଜିଓ ମାର୍ଟରେ ମସଲା ଟିକେ ଲୁଣ ଟିକେ କି ପରିବା ହେରିକା ଆଉ ପୁରା ସାରୁ କଣ ଗେଣ୍ଡୁ ଫୁଲ ବି ଆଦି କି ଠାକୁର ପୂଜା କରିବାକୁ ସବୁ ପୁରା ମିଳିଯାଉଚି ଜିଓ ମାର୍ଟରେ।
କିଛି ଆଉ ଟେନସନ୍ ହିଁ ନାହିଁ।
ଲୋକ ଆଉ ବାହାରକୁ ହିଁ ଯାଉନାହାନ୍ତି ଆଉ ତାହେଲେ ଲୋ କମାନେ ଯୋଉ ପରିବା ବେପାର କରିକ ଆସୁଚନ୍ତି ତ ତାଙ୍କର ଇଏ କମିଯିବ କି ନାଇଁ। ସେପଟେ ସେମାନଙ୍କର କମିଯିବ ହେଲେ ଏପଟେ ଲୋକ ସୁବିଧାରେ ପାଇଯା ଛନ୍ତି। ଘରେ ଯେତେ ରେଟ୍ ବି ଅଧିକ ଅନଲାଇନରେ ରେଟ୍ ବି ଅଧିକ ହେଲେ ବି ତଥାପି ମଗେଇ ଦୋଉଚନ୍ତି ନାଁ କିଏ ଯାଇକି ଆଣୁଚି।
ଯେ ସେଟା ବି ସିଏ ଭାବୁନି ନା ତେଲ ଖର୍ଚ୍ଚ ଏଇନା ଆମେ ଯିବୁ ପରିଶ୍ରମ ଇଏ ଉଁ ଆଁ ସେଇଟା ବି ଗୋଟେ ଦୃଷ୍ଟିରୁ ଦେଖିଲେ ମାନେ ତାଙ୍କୁ ବି କମ୍ ପଡିଯାଉଚି ନା ତାଙ୍କୁ।
ଆଜ୍ଞା ଏମିତି ତ ସବୁ ଆଉ ଫୋନରେ ସବୁ ଆଉ କିଛି କୁଆଡେ ଯିବା ଦରକାର ନାଇଁ। କିଛି ପଇଷି ବି ଧର ପଇଷା ଉଠା ହେଲେ ବି ବ୍ୟା-ବ୍ୟାଙ୍କ କୁ ଯାଇକି କାହିଁ ପ‌ଇଷା ଉଠେଇବ ଖରାରେ କାହିଁ ଯିବ ଗାଡିରୁ ତେଲ ଖ ର୍ଚ୍ଚ କରିକି କାଇଁ ଜିବ ଅନାଇନରେ କଣ ଫୋନ୍ ପେ ଫୋନ୍ ପେ ୟୁପିଆଇ ହେରିକା ସବୁ ଗୋଟେ ସେକେଣ୍ଡରେ ପଇସା ଏପଟ ଆକାଉଣ୍ଟରୁ ସେପଟ ଆ କାଉଣ୍ଟକୁ ପଳୋଉଚି।
ଗୋଟେ ହେଲେ ଯେ କୁ କଣ ଫୋନ୍ ପେରେ ତମେ ଯୋଉଠି ଥାଇକିରି କୋଉ ତମେ ଫୋନ୍ ପେ କଲେ ପଇସା ଏଇ ଯାଉଚି ଆଉଚି। ଆଗରୁ ତମେ ଲାଇନ୍ କରିଥାଅ ବ୍ୟାଙ୍କରେ ପଇସା ଉଠେଇବା ଲାଗି ଉ ଉଠବ ଲାଗି ସେମିତି ବ୍ୟାଙ୍କରେ ଛିଡ଼ା ହେଇଥିବୁ ଘଣ୍ଟେ ଘଣ୍ଟେ ବ୍ୟା ଟଙ୍କା ଉଠା
ଏବେ ତ ବ୍ୟାଙ୍କ ଆଜ୍ଞା ଏବେ ତ ବ୍ୟାଙ୍କରେ ବି ଲୋକ ଦେଖ ଦେଖା ନାହାନ୍ତି ଯାହାର ବ୍ୟାଙ୍କ ପୁରା ବ୍ୟାଙ୍କ ଇସ୍ୟୁ ଥିବ କିଛି ଥିବ ସେ ବ୍ୟାଙ୍କକୁୁ ଯାଇକି ହିଁ ଯାହା କରିବେ। ମୁଁ ବାବାଙ୍କ ସାଙ୍ଗରେ ବି ଥରେ ଯାଇଥିଲି ବ୍ୟାଙ୍କକୁ ମୁଁ ଦେଖିଲା ବେଳକୁ କେହି ଲୋକ ନାହାନ୍ତି କେତେ ଅଳ୍ପ ଲୋକ। ବାକ ଅଫିସ ଷ୍ଟାଫ୍ ଯେତିକି କାମ କରୁଛନ୍ତି। ସେତିକି ବା କହିଲେ ବାବା ଏଠି କଣ ଏତେ ଲୋକ ନାହାନ୍ତି କିଛି ନାହାନ୍ତି ବ୍ୟାଙ୍କଟି ବାବା କହିଲେ ସବୁ ତ ଫୋନ ରେ ହେଇଯାଉଛି ଆଉ ତାହେଲେ ଲୋକ ଆସିବେ ଠିକ କଣ ପାଇଁ? ଏମିତି କିଛି ଅସୁବିଧା ହେଲା ତ ଆସିକି ବ୍ୟାଙ୍କ ରେ କିଛି ଗୋଟେ ପ୍ରୋବ୍ଲେମ ହେଲା ଇସ୍ୟୁ ହେଲା ତ ଆସିକି ଏଠ ସବୁ କରୁଛନ୍ତି, ଏମିତିରେ ଯେେବେଳେ ଆଜି ଯ ପ୍ଲସ ଥ୍ରି ହେଇ ଯେତେବେଳେ ହଉଛି ସବୁ ଫୋନ ରେ ବି ଆପ୍ଲାଏ କରି ହେଇଯାଉଛି ତ ଲୋକ ଜନସେବା କେନ୍ଦ୍ରକୁ ବି ବେଶ ଯାଉନାହାନ୍ତି।
ଆଗରୁ ଦୌଡି ଦୌଡିକା ଆଜି ଆଡମିସନ ହବ ଏଇଠିକ ଯାଏ ସେଠିକ ଯାଏ ପୁରା ଚାରି ପାଞ୍ଚ ଥର ଗୋଟେ ଜାଗାକୁ ଯିବା ପଡିଥିଲା ଏବେ ତ ଅନଲାଇନ କରିଦେଇ ଘରେପ ଚାଇ ବସିଲେ କିଏ ଜଣା ହିଁ ପଡ଼ୁନି ଆଡ଼ମିସନ ହେଇଯିବି ଆମେ ଅନଲାଇନ କରିଛୁ କଣ?
ଆଜ୍ଞା ସବୁ କିଛି ସବୁ କିଛି ଫୋନ ହିଁ ଜଣା ପଡି ଯାଉଛି ଏମିତି ଫୋନ ବି ଫୋନ୍ ଏମିତି ବି ଗୋଟେ ଦରକାର ଜିନିଷ ହେଇଗଲାଣି ଫୋନ ନଥିଲେ ଗୋଟେ ଦିନ ବି ଯଦି ଫୋନ ନଥିବ ତାହେଲେ ଏମାନେ କିଛି ଜାଣି ହିଁ ପାରିବାନି। ଧର କଲେଜ ଗ୍ରୁପରେ କିଛି ଗୋଟେ ଆସିଲା ତ ଫୋନ ଯଦି ଗୋଟେ ଦିନ ବି ପାଖେ ନଥିବ କଲେଜ ଗ୍ରୁପରେ ଆଜି ଗୋଟେ ନୋଟିସ୍ ଆସିଛି କି ଆଜି ଅର୍ଜେଣ୍ଟ କଲେଜ ଯାଇକି ଆପଣଙ୍କ ଫର୍ମହରିକି କିଛି ଆଣିବାକୁ ପଡିବ ତ ଫୋନ ନଥିଲେ ବି ଜାଣିପାରିବୁ
ହଁ ନା ନା ଆଜିକା ଡେଟ୍ ଆମର ଯୁ ଯୁଗ ହିସାବରେ ଆମର ଯୁଗ ହିସାବରେ ଆମେ ବି ନିଜେ ବି ପରିବର୍ତ୍ତନ ହବା ନା। ଯେହେତୁ ଯୁଗ ପରିବର୍ତ୍ତନ ହେଲେ ଆମେ ବି ପରିବର୍ତ୍ତନ ହବାକୁ ତା ଦେହରେ ବାଧ୍ୟ। ଆମେ ଯଦି ଆଗ ଭଳିଆ ରହିଯିବା ଆମେ ବି ପୁରା ପଛରେ ରହିଯିବା।
ପୁରା ପଛରେ ହିଁ ରହିଯିବା ଯେମିତି ଆଗରୁ ଶିଳରେ ବାଟିକି ଖାଉଥିଲେ ଅଧିକ କଷ୍ଟ ପରିଶ୍ରମ ବଢୁଥିଲା କିନ୍ତୁ ଏବେ କଣ ଇଲେକ୍ଟ୍ରୋନିକ୍ ଜିନିଷ ସବୁ ଆସିଲାରୁ ଗ୍ରାଇଣ୍ଡର ସାଙ୍ଗେ ସାଙ୍ଗ କରିଦେଲ ମାନେ କିଛି ହିଁ ମାନେ କିଛି ବଡ ହିଁ ଖର୍ଚ୍ଚ
ଆମେ ଜାଣିଛୁ ହିଁ ମାନେ ଶିଳ ପ ଶିଳ ଜିନିଷ ଟା ହିଁ ଭଲ। ଯେ ତାକୁ ଆମେ ଯେତେବେଳେ ଜାଣୁଛେ ଆମ ଆଖରେ ଗୋଟେ ସହଜ ଜିନିଷ ଥୁଆ ହେଇଛି ଆମେ କେବେ ବି ଆଉ ଶିଳ ପାଖକୁ ଯିବା କି? ଆମେ ନିଜେ କୋଉଟା ଠିକ କୋଉଟାରେ ଭୁଲ ସେଟା ଜାଣିପାରୁଛେ ତଥାପି ଆମେ ମାନେ ଆମ ଆମର ମାନେ କେମିତି ଶୀଘ୍ର କାମ ସରିବ କେମିତି କଣ ଆମେ ପରିଶ୍ରମ ହବନି ବୋଲି ଆମେ ମାନେ ଭଲ ଜିନିଷ ଟାକୁ ଶୀଘ୍ର ଜିନିଷ ଟାକୁ ଆମେ ଆପଣେଇ ନେଇଉଛେ।
ଆଜ୍ଞା ସେଇ ତ ସବୁ ଇଲେକ୍ଟ୍ରୋନିକ ବି ଏପଟେ ଆଗରୁ ଲୋକ ମାନେ ଗରମ ହଉ ଥିଲା ଯେ ଲୋକ ଆଉ ବାହାରେ ବାରିପଟେ ଆସିକି ବୁଲାବୁଲି କରୁଥିଲେ ରହୁଥିଲେ। ବାରିପଟେ ପ୍ରାୟ ବି ଉଁ ଦେଖୁଛି ଆମ ଘରେ ବାରିପଟେ ଚାଳ ଘର ବି ଆଜିିବ ବି ଗୋଟେ ଗୋଟେ ଅଛି ତ ସେଇଠି ତ ଚାଳ ଘରେ ହିଁ ଥଣ୍ଡା ଲାଗେ ଯାଉଛି କିନ୍ତୁ ଏବେ କଣ ଯୋଉଠି ଦେଖ ବାହାର ପୁରା ସହର ମାନେ ବାହରେ ଭୁବନେଶ୍ୱର
ହଁ ଆଗରୁ ଯୋଉଠି ଯାହାର ବାଡି ଥବ ବାଡିରେ ଯୋଉ ବସି ଥିବେ ଆଉ ସେଇଠି ଖରାବେେଳ ଟା ମାନେ ଲୁଡୁ ତାସ ରେ ଯିଏ ଯାହା ଖେଳି ପାରିଲା ନହେଲେ ଖେଳ ବସି ଦେଖିଲା ଆଉ ବେଶୀ ଆମ୍ବ ଗଛ ଗଛ ମୁଳରେ ଆମ୍ବ ସିଜନଟ ଟା ବେଶୀ ହିଁ ଆମ୍ବ ଗଛ ସବୁବେଲେ ଆଡେ ଆମ୍ବ ପଡୁଥିବ ଜଣେ ଜଣେ ନଉଥିବେ ଖାଉଥିବେ? ଆରେ ଖେଳୁଥିବେ ସେ ଜିନିଷ ଟା ବହୁତ ବଢିଆ ଲାଗେ।
ତୋଳି ଆମ୍ବ ଫଣି କଣ ଟେକା ମାରିକି ବି ତୋଳିକି ନେଇଯାଆନ୍ତି। ପୁରା ଗାଁରେ ରହିଲେ ପୁରା ଅଲଗା ପ୍ରକାର ଭାଇ ହିଁ ହିଁ ହିଁ।
ମ ମୁଁ ହିଁ ବହୁତ ଆମ୍ବର ଯୋଡେଇ ଦି
ହୁଁ ଆଉ ଏବେ ତ ଏବେ ତ କଣ ନା ଫଳ ଦୋକାନ ସବୁ କିଛି ମିଳିଯାଉଛି ଗଛରେ ତେଳିଆ ଆମର କଣ ଦରକାର?
ସବୁ ମିଳୁଛି ବାକି ଗଛ ହଁ ବହୁତ। ତ ଗଛ ବୃଷ ଯୋଉ କାଟି କୁଟି ଦେଲେ ହି ବି ମାନେ ସେଇଟା ବି ବହୁତ। ଛାଇ ଆ କଣ ହବ ଖରାର ତ ମଲ ଟମେ ଖରା ଲାଗି ତ ପୁରା ଖରା ତ ନ ଡାଳ ହିଁ ଆମ ଅଗଣା ଫଗଣା ଯୋଉଳିଆ
ଆଜ୍ଞା ହଁ। ଖରା ତ ଏଇ କିନ୍ତୁ ଏଇ ବର୍ଷ ବେଶୀ ଖରା ହଉଛି ପ୍ରବଳ ଖରା ମାନେ ରୁ ବାହାରି ହଉନି
ଏବେ ଯୋଉ ଗଛ ସବୁ କାଟିଲେ ଉଁ ଗଛ ଲାଗି ବହୁତ ଖରା ହେଇ ହେଇଯାଉଛି ନା ଗଛ ଆମର ଗୋଟେ ସାଇଡରେ ବହୁତ ଗଛ ଥିଲା ଏବେ ଗୋଟେ ବି ଗଛ ନାହିଁ ସବୁ ଗଭର୍ଣ୍ଣମେଣ୍ଟ କାଟିି ହିଁ ଯାଇ
ଆମର ଏପଟେ ବି ନୂଆ ରୋଡ ହେଲା ନୂଆ ରୋଡ ପାଇଁ କେତେ ଘର ଗଛ ଫଛ ସବୁ ଥିଲା ସବୁ ଭଙ୍ଗାରୁ ଭାଙ୍ଗିଲେ ଗଛ ବି ଗଟା ହେଲା। ରୋଡ ସାଇଡ ରେ ବି ସବୁ ଆଜ୍ଞା ଗଛ ତ ବି ନିହାତି ଦରକାର କିଛି ମାନେ ଗଛ ହିଁ ଥିଲେ ରୋଡ ରେ ଲୋକଟା ଯାଉଛି କିଛି ରୋଡରେ ବି ଲୋକଟା ଧର ଯାଉଛି ତ ତାକୁ ମାନେ ମୁଣ୍ଡ ବୁଲ ଲାଗେ ଆଜି କ
ଟିକେ ଛାଇ ହିଁ ଦରକାର ଯେମିତି ଖରା ଅଛି ସେମିତି ଛାଇ ଅଛି। ଛିଆ ଆଉ ସେମିତି ପୁରା ଖରା ଦରକାର ନାହିଁ କି ପୁରା ଛାଇ ଦରକାର ନାହିଁ ଦିଟା ଦରକାର।
ଆଜ୍ଞା। ଓ ମ୍ୟାଡାମ ଏବେ ତ ଟାଇମ ହେଇଗଲାଣି ମୁଁ ର ରଖୁଛି ଆପଣଙ୍କୁ ପରେ କରୁଛି ଆଜ୍ଞା ଆ୍ଞା ରହିଲେ ଆଜ୍ଞା।
ହଁ ହଁ।